ହାଲୋ,
କଣ କରୁଚ?
ଏଇ ଟିଭିି ଦେଖୁଛି, ତମେ?
ମୁଁ ଏଇଠି ବସିଛି ଆଉ ଖାଇସାରିଲଣି? ନାଇଁ ମୁଁ ଖାଇନି।
ମୁଁ ଖାଇକି ଟିଭି ଦେଖୁଚି ଆସିକି।
ମୁଁ ସକାଳେ ରୁଟିକୁ ଭଜା ଖାଇଥିଲି, ଦହି ପାଣି କରିକି ପିଇଥିଲି। ଆଉ ଭାତ ଖାଇନି, ଖାଇବି ଆଉ।
ନା ମ ମୁଁ ଭାତ ଖାଇ ସାରିଲିଣି ।ଖାଇକି ଏଇ ଆସିଲି, ଗାଧେଇବି ଆଉ ଟିକେ ଗଲେ ଆଉ।
ହୁଁ।
ଗାଧେଇନି ଆଜି ଟିକେ ଶୀତ ଲାଗୁଚି।ବର୍ଷା ତ କାଲିଠୁ ଛାଡ଼ୁନି ଜମା।
ହଁ ବା ବର୍ଷା ପାଗ ହେଇଛି ଯେ- ଜମା ବର୍ଷା ଛାଡୁନି, ମେଘୁଆ ମେଘୁଆ କରିକି ରଖ
ନା ଆମର କାଲିଠୁ ଜମା, କାଲି ରାତିରୁ ବର୍ଷା ଜମା ଛାଡୁନି।
ହୁଁ, ନାଇଁ ଏବେ ଏଠି ଟିକେ ଟିକେ ଖରା ହଉଛି।
ବର୍ଷା ଛାଡିନି ଯେ ଗାଧେଇନି।କହିଲି ଥାଉ ଆଉ ଟିକେ ଯାଉ ଗାଧେଇବି।
ହୁଁ ଆଉ ତମ ପୁଅ ଦିଟା ସ୍କୁଲ ଯାଇଛନ୍ତି?
ହଁ, ସେ ଗଲେ ଆଜି ସାତଟାରୁ ଯାଇଛନ୍ତି, ଆସିବେ ସାଢେ ଦିଟା ନା ତିନିଟା ଏମତି ଆସିବେ।
ହୁଁ।
କଣ ରୋଷେଇ କରିଚ?
ଆଜି କରିଚି ଭାତ, ଡାଲମା, ଚିକେନ ହେଇଛି ଆଉ ଅଣ୍ଡା ତରକାରୀ ହେଇଛି। ଚିକେନ ମୁଁ ଖାଉନି
ହଁ ଚିକେନ କମ୍ପାଇ?
ଚିକେନ ମତେ ଏମିତି ତରକାରୀରେ କି କଷାରେ ଇଛା ହଉନି। ଚିକେନ ପକୋଡା କି ଚିଲି ଚିକେନ ହେରିକା ହେଲେ ଖାଉଛି।
ଅହ ପକଡ଼ା ଖାଉଛ ତାହଲେ, ଚିକେନ ଖାଉନ ତରକାରୀ।
ମୋତେ ଇଛା ହଉନି।
ଅ ଭଲ ଆଉ। ଘରେ ସବୁ
ଘରେ ଖାଇ ଖାଇବାକୁ ଦେଇକି ଆସିଛି, ଖାଉଛନ୍ତି ସେମାନେ ସବୁ ଆଉ।
ଓହୋ, ତମେ ଖାଇବନି କି?
ମୁଁ ଖାଇବି, ସେମାନେ ଖାଇସାରିଲେ ଖାଇବି ଆଉ
ଘରେ ତାହେଲେ ଶାଶୁ ଶ୍ୱଶୁର ତମେ ନା ତିନି ଜଣ?
ହୁଁ ଆଉ ଯାହାକୁ ଦେଢଶର ଅଛନ୍ତି ଆଉ
ହଁ ତର ଜାଗାଗଟା
ଛୋଟ ଝିଅଟେ ତାଙ୍କର
ଓ ଶ୍ରେୟା କି ତାଙ୍କ ନା
ହଁ ଶ୍ରେୟା ।
ତାହେଲେ କାଲି କଲ୍ କରିଥିଲେ ।
ହୁଁ, ଦିଦିଙ୍କ ନା -ମାମୁନି ଦିଦି, ତାଙ୍କ ଝିଅ ନା ଶ୍ରେୟା।
ମ ତାଙ୍କ ଦିଦି ମାନେ ତାଙ୍କ ନାଁ କଣ ଜାଣିନି, ସେ ବି କହିଲା ଆମର ମଧ୍ୟ ଖଣ୍ଡ ମୁଁ କାଲି ତମକୁ ପଚାରିଲିନି କି -ଆଉ ସିଏ ତାହେଲେ ।
ତମ ବଡ ଯା
ହଁ ସିଏ କହୁଥିଲେ କହିଲେ ମୁଁ ଗାଁକୁ ଆସିଛି ହାରି ତାଙ୍କ ସ୍ଵାମୀ କଣ? ସୋସାଇଟି ରେ ନା କଣ ଅଛନ୍ତି, କ
ହଁ ସୋସାଇଟି ରେ ଜବ୍ କରନ୍ତି ଭାଇ।
ହଁ ସେ କହୁଥିଲେ, ସେଇଆ କାଲି, ମୁଁ କାଲି ତମକୁ ପଚାରିଲି, ତମେ କହିଲ କିଏ ମୁଁ ଆ ଜାଣି ପାରଲିିନି
ହଁ ତମେ କହିଲ ଯୋଉ ମଧ୍ୟଖଣ୍ଡର, ଆଉ ଜଣଙ୍କ ସାଥିରେ କଥା ହଉଥିଲି, ମୁଁ କହିଲି କିଏ ଆଉ ମୁଁ ଜାଣି
ହଁ ହଁ ସିଏ ତାଙ୍କ ତାଙ୍କ ଝିଅ ନା ଶ୍ରେୟା ମୁଁ ପଚାରିଲିନି ଝିଅ କଣ କରୁଛି ବୋଲି? ସିଏ ମୁଁ ଭାବିଲି ତମେ ସିଏ ବୋଲି ହିଁ।
ଓହୋ।
ଆଉ ସିଏ ଖାଲି କଥା ହଉଥିଲେ ଦିପ୍ରହରେ କଥା ହଉଥିଲେ ତାଙ୍କୁ। ସେ କହିଲେ ଗାଁକୁ ପଳେଇ ଆସିଛି କଣ ଦେହ ଭଲ ନଥିଲା ବୋଲି କହୁଥିଲେ।
ହଁ କଣ ଜର ହଉଥିଲା ପା
ହୁଁ କହିଲେ ଦେହ ଭଲ ନାଇ ଗାଁକୁ ପଳେଇ ଆସିଛି ଯିବି ଆଉ।
ହଁ।
ତାଙ୍କ ଝିଅ ନା ସେ ଶ୍ରେୟା କହିଲେ ମୁଁ କହିଲି ଶ୍ରେୟା ତମେ ଏଇନେ କହିଲ ତା ଝିଅଟେ ମୁଁ କହିଲି ତମେ ତାହେ ଯାଆ ଆଉ। ହ
ଆଜି କଣ ରୋଷେଇ କରିଛ ନାଇଁ ଆମର କଣ୍ଟିଲୋ ନାଇଁ।
କଳାପଥର ହଁ କଳାପଥର ତାଙ୍କର ନୟାଗଡ ଆଉ। ଆଜି ହରଡ଼ ଡାଲି ଆଉ ପୋଇ ଶାଗ ବେସର ଅଣ୍ଡା ଟେ ଆମ୍ୱ କରିଦେଇ ଥିଲି ଖାଇବାକୁ ଆଉ ପିଲାମାନେ ଅଣ୍ଡା ଅଣ୍ଡା ଆମଲେଟ୍ ଖାଉନାହାନ୍ତି ସେ ଭୁଜିଆ କଲେ ଖାଉଛନ୍ତି ମୁଁ କହିଲି ତାଙ୍କ ପାଇଁ ପରେ କରିଦେବି ଭୂଜିଆ ସେ ଖାଇବା ଆସିଲେ ସ୍କୁଲ ରୁ।
ହୁଁ ଆଉ ଦିଦି ତ ଖାଇକି ଯିବେଣି?
ହଁ ସେ ଖାଇଲା ମୁଗ ମୁଗ ପିଠା କରାହେଇଥିଲା ସେ ସକାଳେ ନେଇକି ଗଲା ସେରା।
ମୁଗ ପିଠା କେମତି ମୁଗରେ ବି ପିଠା ହଉଛି କି?
ହଁ କଞ୍ଚାମୁଗ ଯାଇଗୁଡାକ ବତୁରେଇଥିଲି କାଲି ରାତିରେ। ନାନୀ ଜାନି ନାନୀ କହିଲା କରିଦେଇ କେମତି ଲାଗୁଛି ଖାଇବା? ରାତିରେ ବତୁରେଇ ଥିଲି ସକାଳେ ତାକୁ ଧୁଆ ଧୋଇକି ଗ୍ରାଇଣ୍ଡର କରିଦେଇଥିଲି ପୁରା। ମା ମାନେ ଯେମିତି ବରା ପାଇଁ ଯେମିତି କରାହଉଛି ଗ୍ରାଇଣ୍ଡର ମାନେ ପାଣି ନ ଦେଇକି?
ମାନେ ଦର ଦର ଗ୍ରାଇଣ୍ଡର ଆଉ।
ହଁ ପାଣି ନ ଦେଇକି ସେମିତି ଶୁଖିଲାରେ ଗ୍ରାଇଣ୍ଡର କରିକି ସେଇଥିରେ- ପିଆଜ କଞ୍ଚା ଲଙ୍କା ଆ ବାଇ ର ମୃ ଭୃସଙ୍ଗ ପତ୍ର ଏରା ସବୁ ପକେଇକି ପିଠା କଲା ଲାଗେ ଛୋଟ ଛୋଟ ବରା କଲା ପରିକା ତାୱା ରେ ଭାଜିବ ଆଉ କଣ?
ହୁଁ।
ଭାଜିଲେ ସେ ନେଇକି ଗଲା ପିଲାମାନଙ୍କୁ ଟିଫିନ ରେ ସେରା ଦେଲି ଆଉ ରୁଟି ଭଜା ଦେଇଦେଲି।
ହୁଁ।
ବର୍ଷା ତ ହଉଥିଲା ସେ ଗଲେ ସ୍କୁଲ ମୁଁ ଅଛି ଆଉ।
ହୁଁ।
ଡ୍ରେସ ହେରିକା ଥିଲା ଯେ ସବୁ ସଫା କରିଦେଲି ଶୁଖେଇନି ସୁଖେଇବି।
ତାଲଥରେ କଲେ ହବ ହେମିନ୍ତି ଦେଖି ମୁଗରେ।
ହୁଁ କରିବ ଭଲ ଲାଗୁଛି କଞ୍ଚା ଗରମ ଗରମ ଖାଇଲେ ଭଲ ଲାଗିବ।
ହୁଁ ଗରମ ଗରମ ପିଠା ଉପରେ ଯେକୌଣସି ଜିନିଷ ହଉ ଗରମ ଗରମ ଖାଇଲେ ବି ଭଲ ଲାଗେ ଚକୁଳି ହଉ କି ସେ ଇଟିଲି ହଉ କି ବରା ବି ହଉ।
ଗରମ ଟା କହିଲେ ଭଲ ସେ ଗରମ ଖାଇଲା ଦିଟା ନେଇକି ଗଲା ହେରି କହିଲା ଖାଇବି ସ୍କୁଲରେ ନେଲେ।
ହୁଁ।
ଖାଇବ ବୋଲି ନେଲା।
ଓହୋ।
ମୁଁ କହିଲି ସେ ଆସିଲା ଆଙ୍କେ ବସିଥିବି ଆଉ। ଚାରିଟା ଆଜି ସାଢ଼େ ଚାରିଟା ସାଢ଼େ ଚାରିଟା ଯାଙ୍କେ ପୁରା ଘରେ ଆଉ। ବର୍ଷା ବି ହଉଛି କୁଆଡେ ଯାଇବି ହବନି ମାର୍କେଟ ଆଡେ।
ହଁ। ସେଠି ସବୁ ଖାଇବା କଣ କଣ ଭଲ ଭଲ ମିଳେ ବଉଦ୍ ରେ?
ବଉଦୁ ରେ ଭଲ କମ୍ ରେଟ ରେ ମିଳୁଛି ଚାଟ୍ ଆମ ପଟେ ତିରିଶ ଟଙ୍କା ଚାଳିଶ ଟଙ୍କା ନେଉଛନ୍ତି।ଏ ଏଠି କୋଡ଼ିଏ ଟଙ୍କା ନଉଛନ୍ତି ଠୁଙ୍ଗା କେ।
ହୁଁ ଭଲ ଦଉଛନ୍ତି?
ହୁଁ ବିନା ରାକ ମାନେ ରାଗ କରୁନାହାନ୍ତି ଛୁଆ ଗୁଡା ପ୍ରାୟ ଖାଉଛନ୍ତି ତ। ରାଗକ ବିନା ରାଗରେ କରୁଚି ଚାଟ, ଗୁପଚୁପ ସବୁ କରୁଛି। ସେ ଗୁପଚୁପ ତ ମୁଁ ଖାଉନି ମୁଁ ଖାଲି ଚାଟ ଖାଉଛି। ଚାଟ୍ ଟିଏ ଖାଇବା କଥା ସକାଳେ କରୁନି ସନ୍ଧ୍ୟା ବେଳେ ଯାଇ କରୁଛି।
ଚାଟ ଏକା ତ ଗୁପଚୁପୁ ଚାଟ ପ୍ରାୟ ସବୁ ସନ୍ଧ୍ୟା ବେଳେ। କଲେଜରେ ହେନା ଗୁପ ଗୁପଚୁପ ଟା ଦି ପହରେ ମିଳେ।
ହଁ ଯେ ଗୁପଚୁପ୍ ମୁଁ ଖାଏନି।ଗୁପଚୁପ୍ ମତେ ଭଲ ନୁହଁ।
ମତେ ଗୁପଚୁପ ଏ ମୋମୋ ସ ହେରିକା ଏତେ ଭଲ ଲାଗେନି ମଇଦା ଜିନିଷ ସେ ଲାଗି ସିଙ୍ଗଡା ଏଗୁଡା ସବୁ ମୁଁ ଏତେ ଖାଏନି।
ସିଂଙ୍ଗ ମୋମୋ ଖାଇଲେ ଯେ ଫ୍ରାଇଡରେ ଛଣା ହେଇଥିବ ତ ସେରା ଖାଇବି। ଏ ଯଉ ଷ୍ଟିମ୍ ଗୁଡା ଖାଉନି।
ହ।
ଛଣା ହେଇତିବ ଭଲ ଲାଗୁଛି ସେରା ବେଶୀ ପଇସା ପଚାଶ ଟଙ୍କାକୁ ପାଞ୍ଚଟା ଦଉଛନ୍ତି ସେଇରା ଖାଉଛି ଇ-ଇ ଆଉ ଷ୍ଟିମ୍ ଗୁରାକ କୋଡିଏ ଟଙ୍କାଙ୍କୁ ପାଞ୍ଚଟା ଯେ ସେଗୁରାକ ରୁଚୁନି ମତେ।
ଆମ ପଟେ ତିରିଶ ଟଙ୍କାକୁ ଛଅ ଟା। ଷ୍ଟିମ ମୋମୋ।
ଷ୍ଟିମ୍ ର ଆମର ଦଉଛି କୋଡିଏ ଟଙ୍କାକୁ ପାଞ୍ଚଟା ଦଉଛି।
ହୁଁ।
ଚିତ୍ରିନାଥ ବଜାର ଠିକ ଅଛି।
ଏ ଦଶପଲାରେ, ଦଶପଲାରେ ମୋମୋ କେତେବେଳେ ଖାନି ଚାଟ୍ ଖାଇବା ଯଉଁ ପାମ୍ପୁଡ଼ି ଚାଟ୍ ଶୁଣିଥିବ ଯଉ କାନ୍ନା ପମ୍ପୁଡ଼ି ଚାଟ୍।
ହଁ ଏଇ ଯୋଉ ତ୍ରିନାଥ, ହଁ ତ୍ରିନାଥ ବଜାରରେ ତ କଣ।
ହଁ ହଁ ସେଇଠି ସବୁବେଳେ ଚାଟ ମୁଁ ଖାଏ।ତା ଟେ ଚାଟ ଟା ଭଲ ଲାଗେ।
ତାର ତ ସେଇଠି ତାର ଚାଟ ପାଇଁ ଫେମସ, ତାର ପାମ୍ପୁଡି ଚାଟ।
ହୁଁ।
ଆଉ ମୋମୋ କରୁଛି ତ୍ରିନାଥ ବଜାରରେ ଗୋଟେ ହରିଫ ପିଲାଟେ ଏ ଛୋଟ ଏଜେ କ୍ୟାବିନଟେ ପକେଇ କରୁଛି ତାର ଭଲ ଟେଷ୍ଟ।
ହୁଁ ନାଇଁ ମୁଁ ସେଆଡେ କେତେବେଳେ ମୋମୋ ଖାଏନି, କେବଳ ମୁଁ ଚାଟ୍ ଖାଏ ସେଠି। ଛତୁ ପକୋଡ଼ା ଆଉ ଗୋଟେ ଭେଜ ରୋଲ ଯୋ କରେ। ସେତିକି ଖାଇଛି ତାଠୁ।
ଆଉ ଭାଇ ଗାଁ କୁ ଆସିନାହାନ୍ତି?
ନାଇଁ ଭାଇ ଆସିବେ ଅକ୍ଟୋବରରେ। ଦଶ ବାର ଟିକେ ଆସିଥିଲେ ମାର୍ଚ୍ଚ ରେ ତ।
ଥରେ ଆଉ।
ହଁ ବା ଛୁଟି ମିଳୁନି।
ହୁଁ।
ତଥାବି ଛୁଟି ଦଉନାହାନ୍ତି ଅକ୍ଟୋବର ରେ ଆସିବାକୁ ହେଲେ ବି ଛୁଟି
ହଁ ମାର୍ଚ୍ଚ, ଅ-ଅ ମାର୍ଚ୍ଚ ରେ ଲାଷ୍ଟ ତ ମାନେ ସେଟା ସମସ୍ତଙ୍କର ଗଭର୍ଣ୍ଣେଣ୍ଟ ଛୁଟି ନା। ସେଇଟା ଆସିଥିବ ମାର୍ଚ୍ଚ ଟା ତାପରେ ଏଇ ବର୍ଷର ନୂଆ ଛୁଟି ଆସିନି।
ଏଇ ବର୍ଷର ନୂଆ ଛୁଟି ଆସିଲାଣି ଯେ, ସୀଏ ଛୁଟି ଆସିନାହାନ୍ତି ଅକ୍ଟୋବର ରେ ତାଙ୍କ ଗାଁରେ ଦ ଶହରା ଯାତ୍ରା ହଉଛି ତ
ହୁଁ।
ଏଠିକେ ଆସିବେ ଆଉ।
ହୁଁ।
ସେଇଥିପାଇଁ ଏଇ ବର୍ଷର ଛୁଟି ସେ ଟୋଟାଲି ଆସିନାହାନ୍ତି। ଦଶହରା ଟିକେ ଆସିଲେ ଆଉ ଯାଇକି ଡିସେମ୍ବର ରେ ଆସି ଆସିବେ ଯୋଉ ଆନିଭର୍ସରୀ ପୁଣି ଅକ୍ଟୋବରକୁ ନଭେମ୍ବର ଗୋଟେ ମାସ ପରେ ହଁ ଛୁଟ ଛୁ ଦେବେନି ନା ଯାହେଲେ ତିନି ମାସରେ ଡ୍ୟୁଟି କଲା ପରେ ଗୋଟେ ଥର ଛୁଟି ଦେବା ହଁ। ଛୁଟି ଦେବେ ତ ସେଥିପାଇଁ ଏଇ ବର୍ଷର ଛୁଟି ଆସିନାହାନ୍ତି ତଥାପି ଅକ୍ଟୋବରରେ ଆସିକି ଡିସେମ୍ବରକୁ ଟ୍ରାଏ କରିବେ ନହେଲେ। ସେମ୍ବରରେ ଏମର୍ଜେନ୍ସି ଛୁଟି ଆଣିବେ ଆଉ।
ହଁ ଆନିବର୍ସ ବର୍ଷ ଏଟା ଦି ବର୍ଷ ହବ ନା?
ହୁଁ ଏଟା ସେକେଣ୍ଡ ଫାଷ୍ଟ ଟା ଗଲା ଫାଷ୍ଟଟ ଟା ଆଉ କୁଆଡେ ବୁଲାବୁଲି କରିବାକୁ ହେତେ ଯାଇାରିଲୁନି ଖାଲି ଯାଇଥିଲୁ ଏଇ ଫତେଗଡ ରାମ ମନ୍ଦୀର। ଭଟାରିକା ଯାଇଥିଲୁ ଆଉ ସାଇ ମନ୍ଦିର ଯାଇଥିଲୁ ହଁ ଆମ ପଟ ହେପଟ ଏରିଆ ଟା କୋଟଗଡ ପାର୍କ ଏଗୁଡ଼ା ସବୁ ଏମତି ଯାଇଥିଲୁ ଭାରି। ଆନିଭରସରିରେ ଘରେ ଏମିତି ହଁ ଗାଁକୁ ଯାଇଥିଲି ରଜ ଠିକ ରଜ ମହୋତ୍ସବ ହଉଥିଲା ତ।
ରଜ ଜ୍ୟେଷ୍ଠ ମାସରେ ଓହ ତମେ ପା ପୁରୁଣା ହେ ହେ ନୂଆ ବୋହୁ ନୁହଁ।
ହଁ ଆର ବର୍ଷ ଏଠି ଥିଲି ଏ ଆ ଏଇ ବର୍ଷ ଯାଇଥିଲି।
ଆର ବର୍ଷ ହଁ ଜେଷ୍ଟ ମାସ ହଁ ଫାଷ୍ଟ ବର୍ଷ। ରଜ ହବ ନହଲେ ନୂଆ ବହୂ ଗୋ ଯୋଉରାକ ମାନେ ସେ ମୋ ଭାଉଜ ଗୋଟେ ଆସିଚି ଅପାର ଝିଅ ଯେ ଅପାର ପୁଅ ବାହା ହେଇଛି ଭାଉଜ ସେ ବେଣା ଗାଡିଆର। ଝିଅ ଟା ଜେ ସିଏ ଖାଲି ଦି ମାସଆଙ୍କ କେମିତି ରହିଛି ଖଲି ଗାଁକୁ ଯିବି ଗଁକୁ ଯିବି କାନ୍ଦୁଚି ଥରେ ଥରେ ଗାଁକୁ ଯିବି ହାରି ଆରେ ରହ ଆଉ ସାତ ଆଠ ଦିନ ଆଉ ଦଶ ପନ୍ଦର ଦିନ କଥା ଠ ମାସ ସରିବ ନାଇଁ ହେଇପାରିବନି ତ ଏବେ ଏଇଟି ସରିଲା ଏବେ ଏଇଠି ଯିବେ ଆଜିିକି କାଲି ଯାଇଥିବେ ବୋଧେ। ହେତତିଆ ଦିମାସଆଙ୍କ ମାନେ ପାଞ୍ଚଦିନକୁ ଥରେଲାଖେ ମୁଁ ଗାଁକୁ ଯିଵିହାରୀ ମତେ ଛାଡିଦିଅ ମୁଁ ଯିଵିହାରୀ।
ହଁ
ମୁଁ କହିଲି କଅଣ। ଆଉ ଦି ମା ଉ ମା ସିଏ ପୁଣି ତାଙ୍କ ଘରର ବଡ ଝିଅ ଇଏ ପୁଣି ଆମର ବଡ ପୁଅ ସେଇ ନାହିଁ କଲେ କହିଲା ମୁଁ ଗାଁକୁ ଯିବି। ରି ମୋ ବୋଉ କହିବି ରାସ୍ତା ଠିକି ଆସିଥିବ ତାକୁ ଦେଖିଦେଇକି ପଳେଇଆଇବି। କହିଲେ ଯୁ ଥରେ ଯିବୁ କଂପେ ଆଉ ମାସଟେ ରହିଗଲେ କଣ ହେଇଯିବ ଏକାଥ ରହିକି ଆସିବୁ ମାସେ। ଏଇଟା ଏବେ ଯିବେ ବୋଧେ କାଲି ଆଉ ସେ ଆଜି ଯାଇଛନ୍ତି ବୋଧେ ବୁଧବାର। କୁ ଭଲ ଲାଗେ ନୂଆ ବୋହୁୂ ଗୋଟେ ଗୋଟେ ହବ ଯେ
ଆଜି ବର୍ଷା ଏଇଠି ଯେ ଏବେ ଚାଲିଲା ତମେ କହିଲ ହେପଟେ ହଉଛି ଏପଟେ ହଉନଥିଲା ଏବେ ଚାଲିଲା। କାଲି ରାତିରୁ ଜାଣିଛ କି ନାଇଁ ବର୍ଷା ହେଇକି ଲାଇନ ଟୋଟାଲ ନାହିଁ ଏପଟେ ଏଇଟି ଏବେ ଆସ ଟିକେ ହେଲା ଲାଇନ୍ ଆସିଲା ଲାଇନ୍ ଆସିଲେ କଣ ହବ ପୁଣି ତ ଏଇଠି ବର୍ଷା ଷ୍ଟାର୍ଟ ହେଇଗଲାଣି ଖରା ହଉଛି ଇଆଡେ ପୁଣି ତ ଲାଇନ ପଳେଇବ ବର୍ଷା ଯଦି ପବନ ଟିକେ ହେଇଯିବ ଲାଇନ କଟିଯିବ।
ହଁ
ଏବେ ଦଶ ପଲ୍ଲାରେ କାଲି ଯୋଉ ବଜାର ବନ୍ଦ କରିକି ନଥିଲା।
ହୁଁ
ଏଇ ଲାଇନ୍ ସକାଶେ ଲାଇନ ଯୋଉ ଏତେ କଟୁଛି ଲୋ ଭୋଲଟେଜ।
ହଁ ଲାଇନ ତ ପୁଣି କଟୁଛି ଆଉ ଯେତେ କହିଲେ ବି ହେରା କଟିବ। ହଁ ଏସି ଲଗେଇଲେ କଣ ହବ କାହିଁ ଭୁବନେଶ୍ଵର ହେରକାର କେତ ଏସି ଲାଗୁଛି ସେଇଠି କେତେବେଳେ ଲାଇନ୍ ବନ୍ଦ ନାହିଁ। ହୁଁ ଭୁବନେଶ୍ଵରରେ ସବୁବେଳେ ମାନେ ଲାଇନ କେତେ ଘଣ୍ଟାଟେ ବି କଟିବନି। ଘଣ୍ଟାଟେ କଟିଲେ ଲୋକ ହାଉ ହାଉ କରିଦଉସନ୍ତି।
ଛଡେଇକି ଆଣିକି ବାଡେଇବେ ଏକାଥରେ।
ଆମର ଏଠି କିଛି ନାହିଁ ଯେତେ ଆପ୍ଲିକେସନ ଦେଲେ ନାହିଁ କି।
କିଛି ଶୁଣିବାର ନାହିଁ କି କାନେଇବାର ନାହିଁ ତଥାପି ଏଠି କାଲି ଦେଖୁନ କାଲି ଏତେ ରାଲି କଲା ପରେ ଇଲେକ୍ଟ୍ରିବାଲାକୁ ଫୋନ କରି ପାଠିତୁଣ୍ଡ କଲା ପରେ ବି, କାଲି ରାତି ସାରା ଲାଇନ କା ମାନେ ସେ ରାଗରେ କାଟିଛନ୍ତି କି କଣ କେଜାଣି? ଖାଲି ବର୍ଷା ପବନ କିଛି ନାହିଁ, ଖାଲି ଏମତିି ଝିପି ଝିପି ବର୍ଷାରେ କଣ ଲାଇନ୍ କାଟିଦେବ?
ସେଇଟା ସେ ଡରିକି କାଟି ଦେଉଛନ୍ତି କାଳେ କଣ ହେଇଯିବ କୋଉଠି ଆଉ--?
ସେଇଆ ପରା।
କଣ କରିବ ଆମର ତ, ଆମର ତ ବୋହୁତ ରେ ଭି ହେମତି କଟୁଛି ଯେ ବେଳେ ବେଳେ ଏତି ଘଣ୍ଟେ ଅଧଘଣ୍ଟେ ପାଇଁ ଏମିତି ଆଉ
ଅହ ଆଉ ରଖି ଦଉଛି, ଆଁ
ହଁ ।